ହଁ
ଗୁଡ଼୍ ଆଫ୍ଟରନୁନ୍
ଗୁଡ ଆଫ୍ଟରନୁନ ଆଉ କେମିତି ଅଛ
ଭଲ ଅଛି ତମେ
ହଁ ମୁଁ ବି ଭଲ ଅଛି ଠିକଠାକ୍ ଟିକିଏ ଟିକେ ଥଣ୍ଡା ହେଉଛି ଆଉ
ଖରାଦିନରେ ଥଣ୍ଡା
ଖରା ଦିନରେ ମାନେ ଜୋର ଖରା ହଉଛି ଦିନ ବଳା ତାପରେ କେତେବେଳେ ବର୍ଷା ହେଇଯାଉଛି ପାଣିପାଗ ଇଏ ହେଇଯାଉଛି ନା ଅଲଟାପାଲଟା ସେଥିପାଇଁ ବେଳେବେଳେ ଟିକେ ଟିକେ ଥଣ୍ଡା ହେଇଯାଉଛି ମୋତେ
ହୁଁ ହୁଁ କାଲି ତମେ ପଟେ ବର୍ଷା ହଉଥିଲା ନା ନାଇଁ
ହଁ ଏପଟେ ପୁରା ବର୍ଷା ହେଇଛି ଉଁ ସନ୍ଧ୍ୟାବେେଳେ ପୁରା ହେଇଛି ଆଉ ତମ ଆଡ଼େ
ହଁ ଏପଟେ ତ ଏମିତି ଘଡଘଡି ବିଜୁଳି ମାରିଲା ବର୍ଷା କିନ୍ତୁ ହେଇନାହିଁ ପବନ ଘ ଡଘଡି ବିଜୁଳି ପ୍ରଭବ ଏମତି ବିଜୁଳି ମାରିଲା ଯେ ନାଇଁ କି ଆମପଟେ ଗୋଟେ ଗାଈଟେ ଥିଲା ସେଟା ମରିଗଲା ସେ ପାଖରେ ମନକା କ ଥିଲା ମୁନଗା ଗଛ ବି ଦିଫାଳ ହେଇଗଲା କାଲି ଆଶ୍ଚର୍ଯ୍ୟ କଥା ଗଛକୁ ବି ମାରିଦେଲା ନା କଣ ହଁ ପୁରା ଗଛ ଦି ଫାଳ ମଝିରୁ ହିଁ ବହୁତ ବଡ ଗଛ ଟା ବହୁତ ବଡ ଗଛ ଆହୁରି ସେ ଗୋଟେ ଗାଈଟେ ଥିଲା ସେ ବି ମରିଗଲା
ମରିିଗଲା ସେ ଗାଈ ଟା ମାନେ ସେ ଗଛ ତଳେ ଥିଲା କି
ଗଛ ତଳେ ଥିଲା ସେ
ଓହୋ ଏଇଟା ଗୋଟେ ଡର ନାଇଁ ସେଇଠି ଯଦି କିଏ ଥାଆନ୍ତା ବୋଲେ ମାନେ କେଉଁ ଲୋକଟେ
ଲୋକଟେ ଥିଲେ କେମିତି ହେଇଥାନ୍ତା କାଲି ଟିକେ
କେମିତି ହେଇଥାନ୍ତା ମାନେ ଏଇଟା କେଉଁ ଜାଗାରେ କି?
ଏଇଟା ଆମ ସାହି ରେ ହିଁ
ସାହିରେ ହିଁ ମାନେ ଏମିତି ଗୋଟେ କାହାର ଗୋଟେ ବାଡିରେ ହିଁ ଏମିତି ହେଇଛି
ହଁ ହଁ ହଁ ଆମର ଦି ତିନି ଚାରିଟା ଘର ଛାଡିକି ଆଉ ତାଙ୍କ ଘର ଅ
ଏହେ ଏ ଯାକ ଡର ତାହେଲେ ଆଉ
ବହୁ ସେଥିପାଇଁ ଟି ବର୍ଷା ହଉ କି ଘଡଘଡି ହଉ କିଛି ମାନେ ବାହାରକୁ ହିଁ ବାହାରିବା କଥା ନାଇଁ ହଁ ବର୍ଷା ତ ହଉନାହିଁ କଣ ହବ ସେମିତି ଭାବିକି ଆଉ ନାଇଁ ଘଡଘଡି ବିଜୁଳି ମାରିଲା ଗଲେ ତ ବାହାରକୁ ହି ନାହିଁ
କେତେବେଳେ ବି ହୋଇପାରେ ନାହିଁ କି କେତେବେଳେ ବି ହେଇପାରେ କୋଉଠି ବି ହେଇପାରେ କିଛି ଠିକ ନାହିଁ ସେଇଟା
କାଲି ଗାଈଟା ବୋଲିକି ସିନା ମାନେ ଏତେ ଲୋକଙ୍କର କିଛି ନାଇଁ ଯଦି ଗୋଟେ ମଣିଷ ଟେ ହେଇଥିଲେ ଆଁ କାଲି କେମିତି ହେଇଥାନ୍ତା
କେତେ ଡର ନାହିଁ
ଆଉ ବହୁତ
ବାହାରିବା କଥା ନାହିଁ ସେତେ ସେଥିପାଇଁ ଏମତି। ବିଜୁଳି ହେଲା ପୁରା ବାହାରିବା କଥା ଏ କାନେ?
ହୁଁ ହୁଁ।
ତମେ ବି ଯଓନି କୁଆଡେ ବାହାରକୁ?
ନାଇଁ ନାଇ ଆହୁରି ଜୋରେ
ମାନେ ବର୍ଷା ବିଜୁଳି ହେଲେ କୁଆଡେ ବାହାରନି ବୋଲି କହୁଛି।
ହଁ ସେଆତ ମାନେ କାଲି ଏତେ ଡର ଲାଗିଲା ଯେ ଆଉ କୁହନା?
ଓହ ଏଇଟା କେତେବେଳେ ହେଇଛି ସନ୍ଧ୍ୟାବେଳେ ନା ରାତିରେ?
ନାଇଁ ନାଇ ଏଡ଼ା ହେଲା ଅ ସାଢ଼େ ପାଞ୍ଚଟା।
ସାଢ଼େ ପାଞ୍ଚଟା ଓ ସନ୍ଧ୍ୟାବେଳକୁ ତାହେଲେ ଆଉ।
ହୁଁ।
ଓହୋ ଏଇଟା କିଏ ନଥିଲେ ବୋଲି ସିନା ସେଠି।
ହଁ ପରା କିଏ ନଥିଲେ ବୋଲି ଏ ମଣିଷ ହୋଇଥିଲେ ଜଳି ଯାଇଥାନ୍ତା ବୋଧେ ନାଇଁ କିି?
ମଣିଷ ହେଇଥିଲେ ଜଳି ଯାଇଥାନ୍ତା ସେ ଗାଈ ଟା ମାନେ ପୁରା କରେଣ୍ଟ ସକ୍ ମାରିଲା ଭଳିଆ ହେଇକି ପଡି ଯାଇଥିବ ନାଇ?
ହଁ।
ତାର ଜୀବନ ପଳେଇଥିବ ପୁରା ସେମିତି ହେଇକି। ସେ ଗଛଟା ପୁଣି ଦୁଇ ଫାଳ ହୋଇଛି ବୋଲେ।
ହଁ ଦି ଫାଳ ହେଇଯାଇଛି ଗଛ ଟା।
ହଁ କୋଉ ଜୋରରେ ମାରିଥିବ ତାହେଲେ ପୁରା।
ହୁଁ ହୁଁ ଜୋର ମାରିଲା ବୋଲି ତ ଜଣେ ମରିଗଲା ନା?
ହୁଁ ହୁଁ ଠିକ୍ ଠିକ୍। ସେଥିପାଇଁ ଏମିତି ସାବଧାନ ହୋଇକି ରହିବା କଥା ଏକକ୍ଚୁଆଲି।
ହଁ ସାବଧାନ ତ ରହିବା କଥା ହିଁ।
ହଁ ଆଉ ଏ ବର୍ଷା ଦିନରେ କୁଆଡ଼େ ବୁଲାବୁଲି କରିଯିବା କଥା ବି ନାହିଁ।
ନାଇଁ ନାଇଁ ନାଇଁ ମୁଁ ଭୁଲରେ ବି ନାଇଁ।
ହଁ ମାନେ ଏମିତି ପାଣି ଜାଗା ଯାକ ପ୍ରାୟ ନାଇ ପାଣି ଜାଗା ଯାକ ଯିବା କଥା ନାହିଁ।
ଯିବା କଥା ହିଁ ନାହିଁ ବର୍ଷାଦିନେ ବି କୁଆଡେ ଯାଇ ହବ ହେଲେ ବି
ହୁଁ ଯାହା ଯିବ ଶୀତ ଦିନେ ତମେ ଯିବ ଶୀତ ଦିନ ଗଲେ ଠିକ।
ଯିବ ଗଲେ ନଭେମ୍ୱର ଟୁ ଫେବୃୟାରୀ ଭିତ
ହଁ ସେତିକିରେ ଗଲେ ହିଁ ଠିକ ପାଗଟା ବି ଭଲ ଥିବ ଦିନ ବଳା ବି ଖରା ହଉନଥିବ।
ହଁ।
ଥଣ୍ଡା ଥଣ୍ଡା ହେଉଥିବ ଭଲ ଲାଗିବ।
ଥଣ୍ଡା ଥଣ୍ଡା ସେଇଟାଇମ୍ ଟା ହଁ କୁଆଡେ?
ଏପଟେ ବ୍ରହ୍ମପୁର ଯେଉଁ ଜାଗା ଜାଗା ଯେଉଁ ଅଛି।
ଆଛା।
ଆଉ ତୁମେ ଯାଇଛ କେବେ ସେପଟେ?
ହୁଁ ହଁ ଯାଇଛି ଯେ ମାନେ କଣ ଏକ୍ଜାମ ଗୋଟେ ଥିଲା ଗଲି ଦେଇକି ଆସିଥିଲି ଯେ ଖାଲି ସି ବିଚ ଯାଇଥିଲି ମାନେ ଗୋପାଳପୁର ସି ବିଚି ଟା।
ହଁ ହଁ ହଁ। ଆମେ ତ ଯାଇଥିଲୁ ଯେ ଗୋଟେ ଦିନ ପୁରା ବୁଲିଛୁ ହେଲା। ମାନେ ସେ ଯେଉଁ ତାରାତାରିଣୀ ଯେଉଁ ଅଛି ସେ ସେଟା ପୁରା ଅଛି ସେ ପୁରା ପାହାଡ଼ ଉପରେ ଯୁ ନାହିଁ ସେଟା ତ ଦେଖି ଥିବ ହଁ ସେଇ ତାରାତାରିଣୀ ଯାଇଥିଲୁ ସେଇଟା ପୁରା ସେଠେ ସେଇଠିକୁ ଗଲେ ମାନେ ସେଇଠିକୁ ପହଞ୍ଚିବ କି ନାଇଁ ସେଇଠୁ ଆହୁରି ବସ୍ ଅଛି। ସେ ବସ୍ ରେ ଟିକେଟ୍ କରିବାକୁ ପଡ଼ୁଛି ସେଇ ବସ୍ ଟା ପୁରା ସେ ଉପରକୁ ନେଇକି ଯିବ।
ହଁ ବସ୍ ରେ ଗଲ।
ହଁ ବସ୍ ରେ ଗଲୁ। ହଁ କଣ?
ବାଇକ୍ କାହାର ଯାଉନି ଏଡ଼ା
ହଁ ବାଇକ୍ ଯାକ କାର୍ ଯାକ ବୋଧେ ଯାଉଛି ବାଇକ୍ ତ ମୁଁ ତ ସେଦିନ ଦେଖିନି। ଯାଇଛି କି ନାହିଁ କିନ୍ତୁ କେଜାଣି ମନା ବି କରୁଥିବେ ସେଇଠି କାଳେ ମାନେ ମାନେ ଦର୍ଶନୀୟ ସ୍ଥାନ ଗୋଟେ ହେଇଯାଉଛି କି ନାହିଁ ସେଇଟା ଗୋଟେ।
ହୁଁ ହୁଁ ହୁଁ।
ନା ନା ନା ବାଇକ୍ ଯାକ ଯାଉନି ଏବେ ମନେ ପଡ଼ିଲା। ସେ ବାଇକ୍ ଯାକ ସବୁ ତଳେ ଯୋଉ ଗାଡ଼ି ରଖା ରଖି ପାଇଁ ନାହିଁ କି ଯୋ ଥାଉଛି। ଜାଗା ମାନେ ଯେଉଁଠି ଜିନିଷ ପତ୍ର ଯେ ବିକା ବୁକି କରୁନାହାଁନ୍ତି କି ତଳେ
ହୁଁ ହୁଁ ହୁଁଁ।
ସୋ ଯୋଉ ମାନେ ବି ଯାଇ ମାନେ ତାଙ୍କର କାର୍ ରେ କି ବାଇକ୍ ରେ ହେଲା ଯୋଉ ମାନେ ଯାଇଥିବେ ସେମାନେ ସେଠି ଏକା ସେଇ ଗାଡ଼ି ର ଯୋଉ ଜାଗା ଅଛି ସେଠି ରଖୁଛନ୍ତି।
ହଁ ହୋ।
ତାପରେ ଯାଉଛନ୍ତି ଆଉ ସେଠିକୁ ଯାଇକି। ତମେ କେବେ ଯାଇଚ ନା ନାଇଁ ସେଠିକୁ?
ନା ମୁଁ ଯାଇନି।
ହଁ।
ଫୋଟରେ ଯାହା ଦେଖିଥିଲି ନା ଯାଇନି।
ଯିବ ଯିବ କେବେ ଗୋଟେ ଯାଅ। ବଢିଆ ଜାଗା ଟା ବାକି ମାନେ ଭଲ ଲାଗିବ।
କୁହ।
ହଁ ଯାଅ ଏଥର ଶୀତ ଦିନ ହେଲେ ଟିକେ ଯାଅ। ବୁଲାବୁଲି କରିବ ଆସିବ।
ଯିବି ଆହୁରି ଯୋ ମହୋତ୍ସବ ମାନେ ହଉନି କି ମାନେ ସେ କଣ? ହଁ ତାଙ୍କର ଯୋଉ ହଉଚି ସି ବିଚ୍ ର।
ଓହୋ ଗୋପାଳପୁର ସି ବିଚ୍ ରେ ଗୋଟେ ମୋହତ୍ସବ ଟେ ହଉଛି ନାହିଁ କି।
ହଁ ହଉଚି ନା।
ହଁ ଏ ବର୍ଷ ବି ତ ହେଇଥିଲା ବୋଧେ।
ହୁଁ ସେଟା ସବୁ ବର୍ଷ ହଉଛି ନା।
ଓ ସବୁ ବର୍ଷ ହଉଚି।
ହୁଁ ସବୁ ବର୍ଷ ହୁଏ।
ଓହୋ ସେଟା ମାନେ କୋଉଠି ହଉଚି ସେ ଏ କଣ ଯେ ସେ ସମୁଦ୍ର କୂଳ ପାଖରେ ହଉଛି?
ହଁ ହଁ ହଁ ସେ ପାଖରେ ହିଁ।
ଓହୋ ବଢ଼ିଆତ। ଲୋକ ସେପଟେ ମହୋତ୍ସବ ଦେଖିବାକୁ ବି ଯିବେ ତାପରେ ସେ ସମୁଦ୍ର କୂଳରେ ବି ଟିକେ ବୁଲିବେ।
ସବୁ ଓଡ଼ିଆ ଓଡିଆ ହିରୋ ହିରୋଇନ ସବୁ ଯାଉଛନ୍ତି ନା ସେଠି ପ୍ରୋଗ୍ରାମ ବି ହଉଚି ମାନେ ମସ୍ତ ହଉଚି।
ଓ ହୋ ଆଙ୍କୁ ଡକା ହଉଥିବ ନାଇଁ କି ଏମାନଙ୍କୁ ଅତିଥି ମାନଙ୍କୁ।
ହଁ ହଁ।
ଓ ଆଉ ନାଚ ଗୀତ ସବୁ ହଉଥିବ ତାହେଲେ।
ହୁଁ ସବୁ ସବୁ।
ଓହୋ ଏଇଟା କେତେ ଦିନି ହେଇଥାଉଛି।
କେତେ ଦିନ ତ ହଁ। ନାଇଁ ବେଶୀ ଦିନ ହଉ ନାହିଁ ଦି ତିନି ଦିନ ହଉଛି ଆଉ ହୁଁ।
ହଁ ଏ ଦି ତିନି ଦିନ ପାଖାପାଖି।
ପାଖା ପାଖି ଆଉ।
ହଁ ହୋ ହୋ ଏଇଟା ଶୀତଦିନ ଏକା କି।
ହୁଁ ଏଇଟା ହଉଛି ନଅ ଡିସେମ୍ବର ଆଡ଼କୁ ହଉଛି।
ହଁ ହଁ ହଁ ଠିକ୍। ଠିକ୍ ଅଛି ଡିସେମ୍ବର ହେଲେ ବି ଠିକ୍ ଅଛି ସେଇ ଟାଇମ୍ ରେ ତ ଠିକ୍ ଟାଇମ୍ ଟା ନା।
ହୁଁ।
ଅ ହ ହଁ ସେଇଟା ବୁଲିବା ଟାଇମ ଟା ଠିକ ଟାଇମ ଆରାମସେ ଲୋକ। ସେମାନେ ଯାଇ ବିି ପାରିବେ ଆରାମସେ।
ହୁଁ ହୁଁ ହୁଁ।
ହଉ ଯିବ ଦେଖ କେବେ ଯଦି ସୁବିଧା ହବ ବଲେ ଯିବ ସେପଟେ ବୁଲାବୁଲି କରିକି ଆସ ସିବ ଆଉ ସେ ତାରାତାରିଣୀ ଟା ବି ଯିବ।
ଉଁ ତାର ତାରିଣୀ ତମେ ତ ଯାଇଛ ନାହିଁ କିି।
ହଁ ମୁଁ ତ ଯାଇଛି ସବୁପ୍ରକାର ସୁବିଧା ଅଛି ସେଠି।
ହଁ ଆହୁରି।
ତୁମେ ଯିବ ସେଠିକୁ ତାପରେ ବସ୍ ରେ ତ ଯିବ ସେ ଉପରେ ମାନେ ତୁମକୁ ୱାନ୍ସ। ଯିବେ ମାନେ ଛାଡିବ କି ନାଇ ଉପରେ ଆଉ ତାପରେ ତମକୁ। ବୁଲିବ ତୁମେ ବୁଲାବୁଲି କରିସାରିଲା ପରେ ଆସିବ ଆଉ ଥରେ। ମାନେ ସେକେଣ୍ଡ ଟାଇମ ଆଉ ଟିକଟ ଟା କରିବାକୁ ପଡ଼ିବନି ବୋଧେ।
ନାଇଁ।
ନା ଥରେ ଏକା।
ଆଉ ଯୋଉ ତ ଯାଇଥିବ ସେଠକୁ ତାକେ ହିଁ ଛାଡି ଦେଇ ଆସିବେ ତଳକୁ ତ।
ହଁ ହଁ ହଁ।
ମାନେ କେତେ ଉପରେ ଅଛି କି ମନ୍ଦିର ଟା।
ସେଇଟା ପୁରା ଉପରେ ଅଛି ହି ମାନେ ପୁରା ସେ ପାହାଡ ଉପରେ। ସେଇରା ପାହାଡ଼ ଉପରେ। ସେ ପୁରା ଏମିତି ବନା ହେଇଛି ପୁରା ସେ ପାହାଡ଼ ଟାକୁ ବି। କରିକିନା ମାନେ ପୁରା ସାଇଜ୍ କରିକିନା ସେଇଟା ବନା ହେଇଛି ପୁରା।
ଓ ହଁ।
କେତେ ସୁନ୍ଦର ହେଇଛି ଆଉ ଗଛଯାକ ବି ଅ ଛି ଆଉ ସେଇଠି ପ୍ରସାଦ ଯାକ ବି ମିଳୁଛି ଭୋଗ ଯାକ।
ହୁଁ ହୁଁ।
ଭଗଯାକ ମିଳୁଛି ଖାଇବ ସେଇଟା ଦିପ ଲଗେଇବ ଆସିବ।
ସେଠି ଫୋନ ଆଲାଉ ନା।
ହଁ ଫୋନ ଆଲାଓ ଅଛି ତମେ ଫଟୋ ଫଟୋ ସବୁ ଉଠେଇ ପାରିବ। ସେଠେ। ଫଟୋ ଫଟା ଉଠେଇବ ଫୋନ ଆଲାଉ ମାନେ କୋଉଠି କହୁଛ ପୁରା ସେ ଯୋଉ ମନ୍ଦିର ଭିତରକୁ କହୁଛ କି। ହଁ
ହଁ ହଁ।
ମାନେ ଯୋଉ ଦେବୀ ଯୋଉ ଅଛନ୍ତି।
ହଁ ହଁ ହଁ।
ନା ନା ନା ସେ ଦେବୀ ର ସେ ଫଟୋ ଉଠେଇବା ପାଇଁ ସେଇଠିକୁ ଆଲାଓ ନାହିଁ ସେମାନେ ମନା କରୁଚନ୍ତି।
ଆଚ୍ଛା ଖାଲି ବାହାରେ?
ଆଁ ଖାଲି ବାହାରେ ତମେ ଯାହା ସେ ଯେତିକି ଜାଗା ଜାଗା ତମେ ଉଠେଇବାକୁ ଚାହିଁବ ସେଟା ଉଠେଇ ପାରିବ। କିନ୍ତୁ ମନ୍ଦିର ଭିତରକୁ ଯୋଉ ଆମେ ଯୋଉ ଲାଇନ୍ ଲାଗୁନୁ କି ଯାଇକି
ହୁଁ ହୁଁ ହୁଁ ଓହୋ।
ସେଇଠି ଯାଇକି ଉଠେଇବନି ସେଟା ଆଲାଓ ନାହିଁ।
ସେଟା ହିଁ ପଚାରଥିଲି ହଁ ନାଇଁ ତ ଯେ ଏଥର ତ ଯିବି। ନଭେମ୍ବର ମାସ ଡିସେମ୍ବର ଭିତରେ ଯାଇକି ବୁଲାବୁଲି କରିକି ଆସିବା ଆଉ।
ଆଚ୍ଛା ଆଉ ଭାବିକି ଅଛ ତାହାଲେ।
ହଁ ବରହ୍ମପୁରୁ ମୁଁ ଯାଇନି ନା। ଖାଲି ସେ ଯାଇଥିଲି ଯେ ସି ବିଚ୍ ଜେଗା ଟିକେ ଦେଖି ଆସିବ ବାବୁ। ଆଉ କୁଆଡ଼େ ଯାଇନି ବହୁତ ପ୍ଲେସ୍ ଅଛି ବରହ୍ମପୁରୁରେ।
ହଁ ବହୁତ ସାରା ଜାଗା ଅଛି ବୁଲିବା ପାଇଁ ତମକୁ ଗୋଟ ଗୋଟେ ଦିନ ଲାଗିବ ପୁରା ସବୁଆଡ଼େ ଯଦି ବୁଲିବାକୁ ଚାହିଁବ ବୁଲି।
ହଁ।
ହଉ ଯିବ ତାହେଲେ। ହଉ ତାହେଲେ ରଖୁଚି ଆଉ ଯାଉଚି ମୁଁ ଖାଇବି।
ହଁ ହଁ ହଁ।
ହଉଁ ଲା ତମ ସହିତ କଥା ହେଇକି।
ହଁ ହୁଁ ମତେ ବି ଭଲ ଲାଗିଲା।
ହଉ ଠିକ୍ ଅଛି।
ହୁଁ।